ହେଲୋ
ଜୟ ଜଗନ୍ନାଥ ବନ୍ଧୁ।
ଆଜ୍ଞା ବନ୍ଧୁ, ଜୟ ଜଗନ୍ନାଥ, ଆଉ କେମିତି ଅଛନ୍ତି ବନ୍ଧୁ?
ମୁଁ ବୋହୁତ୍ ଭଲରେ ଅଛି, ଆଉ ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ୍ ଭଲ ଅଛି। ଆଉ ଆପଣଙ୍କର ଆଜି ଦୈନନ୍ଦିନ ଜୀବନରୁ କଣ କେମିତି ଚାଲିଛି?
ଆଜିର ଦୈନନ୍ଦିନ ଜୀବନ କହିବାକୁ ଗଲେ, ସ ପ୍ରଥମେ ତ ସକାଳୁ ସକାଳୁ ବହୁତ ଖରାପ ରେ କିନ୍ତୁ ଏବେ ବୋହୁତ୍ ଭଲରେ ଯାଉଚି ଏବେ ଏପର୍ଯ୍ୟନ୍ତ ତ କିଛି ବି ହେଇନି।
ଆଜ୍ଞା ତ ସକାଳୁ ଯେମତି କିି ଆପଣ କହିଲେ ବୋହୁତ ଖରାପରେ କଟିଲା କଣ କେମିତି କିଛି କଣ ଘଟଣା କିଛି ଘଟିଛି, ହୋଉ ଆପଣଙ୍କର ଖାଇବା କଣ ସକାଳୁ ହେଇଚି, ଜଳଖିଆ
ନିଶ୍ଚୟ ନିଶ୍ଚୟ ଯେମିତି କିି ଆଜି ହୋଉଚି ମଙ୍ଗଳବାର ତ ମୁଁ ଆଜି ବନେଇଚି ଭାତ, ଡାଲି, ଆଳୁକୁ ସିଝେଇକି ଫୁଟେଇଚି ଆଉ ଟମାଟୋକୁ ଭାଜିଚି। ଏବଂ ମୁଁ ଯେମିତିକି କହିବା ପାଇଁ ଯାଉଥିଲି କି ଆଜି ସକାଳେ ମାନେ ମୋର ବୋହୁତ ଖରାପରେ କଟିଲା କାରଣ ମୁଁ ଜାଣି-ମାନେ ମୁଁ ମତେ ଆଜି ଜାଣିବାକୁ ପାଇଲି ଯେ ଆଜି ଆମର୍ ମାନେ ଶ୍ରେଣୀ ଗୃହକୁ ଯିବାର ଅଛି ଏବଂ ମୁଁ ଯାଇଥିଲି କିନ୍ତୁ ଶ୍ରେଣୀକି ଗଲାପରେ ଜଣା ପଡିଲା ଯେ ଆଜି ଆମ ଶ୍ରେଣୀ ଗୃହ ବ୍ର-ବନ୍ଦ ଅଛି, ତ ମତେ ପୁଣି ଥରେ ସେଇଠୁ ଫେରିକି ଆସିବାକୁ ପଡିଲା ଆଜିର ଦିନ ଏମିତି ହିଁ କଟିଗଲା, ପୁଣିକୁ ମତେ ସପ୍ତାହକୁ ମାନେ ଅପେକ୍ଷା କରିବାକୁ ପଡିବ ପୁଣି ଆଉଥରେ କେବେ ବନ୍ଦ ହବ ବୋଲି ତ ଏମିତି ବୋହୁତ ଗୋଟେ ଖରାପ ଉପରେ କଟିଚି।
ଆଜ୍ଞା ନିଶ୍ଚିତ ଭାବରେ ସେଟା ତ ଆମର ଦୈନନ୍ଦିନ ଜୀବନର ଗୋଟେ ଅଂଶ। କେବେ କଣ ହବ ସେଟା କହିହବନି। ଆଉ ଯେମତିକି କହିଲେ ଆପଣ ସକାଳୁ ରୋଷେଇ କରିସାରିଚନ୍ତି ତ ଜଳଖିଆ ବି ଆପଣ ଙ୍କର ସରିଗଲାଣି ସକାଳର?
ଆଜ୍ଞା ଜଳଖିଆ ତ ସରିଯାଇଚି କିନ୍ତୁ ମଧ୍ୟାହ୍ନ ଭୋଜନ ଆହୁରି ଏପର୍ଯ୍ୟନ୍ତ ହେଇନି ମଧ୍ୟାହ୍ନ ଭୋଜନ କରିବି ଆଉ ଆପଣ କଣ କରୁଚନ୍ତି ଆପଣଙ୍କର ମଧ୍ୟାହନ ଭୋଜନ ସ୍ ସରିଗଲାନ୍
ନା ମଧ୍ୟାହ୍ନ ଭୋଜନ ସକାଳେ ତ ଯେହେତୁ ଆଜି ଛୁଟି ଦିନ ଥିଲା ଓ କର୍ମକ୍ଷେତ୍ରରୁ ଆଜି ଛୁଟି ଥିଲା ସେଥିପାଇଁ ସକାଳେ ଟିକେ ବିଳମ୍ବରେ ଉଠିଲୁ ଉଠିଲା ପରେ ଲା ତ ଏବେ ଏପର୍ଯ୍ୟନ୍ତ ବ୍ରସ୍ ବି କରିନାହୁଁ ଏବେ ଖାଇବା ମତ୍ ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ତୁତ ଚାଲିଚି ମଟର ଆଉ ତରକାରୀ। ମଟର ଆଳୁ କଷା ତରକାରୀ ତ କ-କରିହବନି କାହିଁକିନା ପଖାଳ ପାଇଁ ଯେହେତୁ ଯୋଜନା ହେଲ୍ ଆ ପଖାଳ, ଆଳୁ ଭର୍ତ୍ତା। ଭେଣ୍ଡିକୁ ଭାବୁଥୁଲି ଛାଣିକି ତା ସହି ତ ମଟର ଆଳୁ କଷା ଏହାର ଯୋଜନା ଅଛି ଦେଖାଯାଉ କଣ ହୋଉଚି। ଆପଣଙ୍କର ତ ମଧ୍ୟାହ୍ନ ଭୋଜନ ପାଇଁ ସରିଯାଇ‌ ପ୍ରସ୍ତୁତି ତ ଏବେ ଆପଣ ନିଶ୍ଚିତ ଭାବରେ ବିଶ୍ରାମ ନୋଉଥୁବେ।
ଆଜ୍ଞା ମୁଁ ଏବେ ବିଶ୍ରାମ ନୋଉଥିଲି। କିନ୍ତୁ ଆପଣ ଯେମିତି କି ଏବେ କହିଲେ କି ଆପଣ ଗୋଟେ ଭେଣ୍ଡିକୁ କଣ କରିବେ ବୋଲିକିରି ତାର ପ୍ରଣାଳିରା ମତେ କହିବେ ମାନେ ମୁଁ ବି ନିଶ୍ଚୟ ମାନେ ପସନ୍ଦ କରିବି।
ଆଜ୍ଞା ନିଶ୍ଚିତ ଭାବରେ ଭେଣ୍ଡିଟା ଯୋଉ ମୁଁ କହିଲି ଆପଣଙ୍କୁ ପ୍ରସ୍ତୁତ କରିବା କଥା ତ ଭେଣ୍ଡିକୁ ପ୍ରଥମେ ଆପଣ ଧୋଇଦେବେ ଧୋଇକି ଛୋଟ ଛୋ ଛୋଟ ଗୋଲ ସରିକି କାଟିଦେବେ କାଟିଦେଲା ପରେ ସେଥିରେ ଆପଣ ଯୋଉ ପ୍ରକାର ଗୁଣ୍ଡ ଖାଇବାକୁ ପ୍ରସନ୍ଦ କରନ୍ତି ଯେମତି ପସନ୍ଦ କରନ୍ତି ଯେମତିକି ଧରିନିଅନ୍ତୁ ଆପଣଙ୍କର ଚିକେନ୍ ମସଲା ହୋଉ କି ଜିରା ଗୁଣ୍ଡ ହୋଉ, ଧଣିଆ ଗୁଣ୍ଡ ହୋଉ, ଲଙ୍କାଗୁଣ୍ଡ ହୋଉ, ଲୁଣ ହୋଉ ସବୁ ପ୍ରକାର ମସଲା ଗୁଣ୍ଡ ପକେଇ ଆପଣ ସେଟାକୁ ଗୋଳେଇଦେବେ ଗୋଳେଇଲା ପରେ ଯଦି ଆପଣ କ ନଫ୍ଲୋର୍ ଖାଇବାକୁ ଭଲ ପାଆନ୍ତି କନଫ୍ଲୋର୍ ପକେଇବେ ନହେଲେ ଯଦି ଚାଉଳ ଗୁଣ୍ଡ ଆପଣଙ୍କ ପାଖରେ ରହୁଚି ତ ଚାଉଳ ଗୁଣ୍ଡ ପକେଇଲେ ବି ତାର ଯୋଉ ସ୍ଵାଦଟା ରହୁଚି ଦିଗୁଣା ବଢିଯିବ। ତ ସେ ତାପରେ ସେଟାକୁ ଆପଣ ଛାଣିଦେବେ ଛାଣିଦେଲା ପରେ ସେଥିରେ କିଛି ବାଦାମ ଆଉ ଭୁସୁଙ୍ଗା ପତ୍ର ବି ମଧ୍ୟ ଛାଣିନେବେ ଛାଣିକି ଶେଷରେ ଅ-ତାପରେ କିଛି କଳା ଲୁଣ ଆଉ ଲଙ୍କା ଗୁଣ୍ଡ ଆଉ ମ୍ୟାଗି ମସଲା ଟିକେ ପକେଇବେ ପକେଇକି ତାକୁ ଗୋଳେଇ ଦେବୁ ଭଲସେ ତ ସେଇଟା ଆପଣ ଗରମ ଭାତ ସହିତ ବି ଖାଇପାରିବେ। ପଖାଳ ଭାତରେ ଯଦି ବି ଖାଇବାକୁ ଚାହୁଁଛନ୍ତି ସେଥିରେ ମଧ୍ୟ ଖାଇପାରିବେ। ।
ଆଚ୍ଛା ଶୁଣିକିରି ବହୁତ ଭଲ ଲାଗିଲା କି ଆପଣ ଏତେ ସୁନ୍ଦର ଭାବରେ ମଧ୍ୟାହ୍ନ ମାନେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଏବଂ ମୁଁ ନିଶ୍ଚୟ ଆପଣ ଯେମିତି ମତେ କହିଲେ ମୁଁ ସେମିତି ନିଶ୍ଚୟ ମୁଁ ଗୋଟେ ଥର ମାନେ କରିବି ଏବଂ ଖାଇବ ଏବଂ ଖାଇ ସାରିଲା ପରେ କେମିତି ତାର ମାନେ ତାର ଟେଷ୍ଟ ରହୁଛି ମୁଁ ନିଶ୍ଚୟ ଆପଣଙ୍କୁ ଜଣେଇବି।
ଆଜ୍ଞା ନିଶ୍ଚିତ ଭାବରେ ଆପଣ ଘରେ କରନ୍ତୁ ଆପଣ ଖାଆନ୍ତୁ ଆଉ ଘରେ ମଧ୍ୟ କୁହନ୍ତୁ କରିବା ପାଇଁ।ନିଶ୍ଚିତ ଭାବରେ ଆପଣ ସ୍ଵାଦ ଟି ଭଲ ଲାଗିବ ମୁଁ ଭାବୁ ଚି ଆଉ ଆପଣଙ୍କର ଏବେ କଣ କେମିତି ଯୋଜନା ରହୁଚି? ତ ଆପଣଙ୍କର ମୁଁ ଟିକେ ଶୁଣିବାକୁ ଚାହୁଁଥିଲି ଯେହେତୁ ଆପଣ ଆମେ ଆପଣଙ୍କ ସହିତ ତ ବହୁତ ଦିନ ହେଲା କଥା ହଉଛି ନା ଆପଣଙ୍କର ପିଲାଦିନର ସ୍ମୃତି କିଛି ଆପଣ କହିଲେ ତ ମୁଁ ବହୁତ ଖୁସି ହୁଅନ୍ତି।
ନିଶ୍ଚୟ ଆଜ୍ଞା ଯେମିତିକି ପିଲାଦିନ ସ୍ମୃତି ଆପଣ ପଚାରିବା ପାଇଁ ଚାହୁଁଛନ୍ତି ମୁଁ ନିଶ୍ଚୟ ମୁଁ ମୋ ପିଲାଦିନ ସ୍ମୁତିକୁ ଆପଣଙ୍କୁ ମାନେ ମୁଁ ଅନୁଭୂତି କୁ କହିବାକୁ ଚାହେଁ। ପିଲାଦିନେ ତ ଏମିତି ମାନେ କିଛି ଖାସ୍ କିଛି ନଥିଲା। କିନ୍ତୁ ଗୋଟେ ଅନୁଭୂତି ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ। ଆ ଯେହେତୁ ଆମ ଘରେ ମାନେ ସମସ୍ତେ ପରିବାର ପୁରା ରହୁ ଆମେ ତ ଗୋଟେ ଥର କଣ ହେଇ ଚି ଏମିତି ମୁଁ ଛାତ ଉପରକୁ ଯାଇକି ବସିଥିଲି। ଗୋଟେ ମାଙ୍କଡ ଆସିକି ମୋ ପାଖରେ ଆସିକି ବ
ଆଜ୍ଞା।
ମୁଁ ବହୁତ ଡରି ଯାଇଥିଲି ଯେତେବେଳେ ମାଙ୍କଡ ଆସିକି ମତେ ପ ପାଖରେ ଆସିକି ବସିଲା। ତ ମୁଁ ଭାବିଥିଲି ଯେ ସେ ମାଙ୍କଡ ମତେ ଚୋବେଇଦବ ବୋଲିକରି। ତ ମୁଁ ଦୌଡି ଦୌଡି ଆସି ଗୋଟେ ଜାଗାରେ ମୁଁ ଲୁ ବୋଲି। କିନ୍ତୁ ସେ ମାଙ୍କଡ ତ
ଆଜ୍ଞା ଆଜ୍ଞା କୁହନ୍ତୁ କିଛି ଏଥିରେ ହସିବାର ନାଇଁ। ଆପଣ କହିପାରିବେ।
କିନ୍ତୁ ସେଇ ମାଙ୍କଡ ମତେ ଆସିକି ମୋ ପାଖରେ ଆସି ବସିକି ପୁଣି ଥରେ ମତେ ଦେଖୁଛି। ମାନେ ଏମିତି ଲା ଲାଗୁଥିଲା ଯେ ମତେ ଖୋଜୁଛି ମୁଁ ଏବଂ ତାକୁ ଯାଇ ଲୁଚୁଛି ଡରିକିରି। ତ ଏମିତି ହେଇଥିଲା ଏବଂ ମୁଁ ଦୌଡ଼ି କିରି ଦୌଡି ଯାଇ ତଳକୁ ପଳେଇ ଆସିଥିଲି।
। ଏଇଟା ବହୁତ ଭଲ ଲାଗିଲା ଆପଣଙ୍କର ପିଲା ଦିନର ସ୍ମୃତି ଶୁଣିକି। ତ ପିଲାଦିନ ଯେମିତି କିି ଆପଣଙ୍କ ସ୍ମୁ କଥା ପଚାରିଲି ତ ପିଲାଦିନେ ଆପଣ କୋଉ କୋଉ ଜାଗାକୁ ଯାଇଛନ୍ତି ଆଉ କୋଉ କୋଉ ଜାଗା ଆପଣଙ୍କୁ ପସନ୍ଦ ହେଇଛି ତା ବିଷୟରେ କହିଲେ ବି ଟିକେ ମୁଁ ବି କେବେ ଯିବା ପାଇଁ ଚେଷ ଷ୍ଟା କରନ୍ତି।
ନିଶ୍ଚୟ ନିଶ୍ଚୟ ଯେମିତିକି ଆପଣ ମୁଁ ପ୍ରଥମେ ଆପଣଙ୍କୁ କହିବି। ଅ ଯେମିତି କିି ମତେ ବହୁତ ମନ୍ଦିର ମାନେ ଯିବାକୁ ଏମିତି ଆଗରୁ ବହୁତ ପସନ୍ଦ ଥିଲା କିନ୍ତୁ ଏବେ ମୁଁ ସେତେ ମାନେ ମନ୍ଦିର କାର୍ଯ୍ୟରେ ମୁଁ ସେତେ ଏବେ ପ୍ରସ୍ତୁତ ମାନେ ଯିବା ପାଇଁ ମତେ ପସନ୍ଦ ନୁହଁ। କିନ୍ତୁ କହିବାକୁ କୁଗଲେ ଆପଣ କୋଲକାତା ଯାଇପାରିବେ। ବହୁତ ଭଲ ଭଲ ଜାଗା ଅଛି। ଯଦି ଆପଣ ଯିବା ପାଇଁ ଚାହୁଁଛନ୍ତି ସେଇଠି ଦକ୍ଷିଣ କାଳି ଅଛନ୍ତି। ମାୟାପୁର ଅଛି। କୋଲକତାରେ ଯାଇକି ଆପଣ ବୁଲି ପାରିବେ ଯେମିତି କିି ଆପଣ ଦିଲ୍ଲୀ ଯାଇପାରିବେ। ଦିଲ୍ଲୀରେ ଅଛି ଆମର ଇଣ୍ଡିଆ ଗେଟ୍ ଅଛି। ଆପଣ ଦିଲ୍ଲୀକୁୁ ବି ଯାଇପାରିବେ। ଏବଂ ଆପଣଙ୍କୁ କହି ରଖିବାକୁ ଚାହୁଁଛି ଆପଣ ଚାହିଁଲେ ହାଇଦ୍ରାବାଦ ବି ଯାଇପାରିବେ।ହାଇଦ୍ରାବାଦ ବି ବହୁତ ଭଲ ଭଲ ମନ୍ଦିର ଅ ଛି, ତିରୁପତି ଯାଇପାରିବେ ଆପଣ ସୀମାଞ୍ଚଳ ଯାଇପାରିବେ ବହୁତ ଏମ ତି ବହୁତ ଭଲ ଭଲ ଜାଗା ଅଛି ଆପଣ ମାନେ ବୁଲିବା ପାଇଁ ମନାଲି ଯାଇପାରିବେ। କୋରାପୁଟ ଯାଇପାରିବେ।
ଆଜ୍ଞା ନିଶ୍ଚିତ ଭାବରେ ଆପଣ ଯୋଉ ଯୋଉ ଜାଗା ସବୁ ମତେ ପରାମର୍ଶ ଦେଲେ। ମୁଁ ବି ୟା ବିଷୟରେ କିଛି ଅନୁସନ୍ଧାନ କରିବି। ଯଦି ଜାଗାଗୁଡା ପସନ୍ଦ ହଉଚି ଆଉ ସେଠିକି ଯିବା ସମ୍ଭବପର ହଉଛି ନିଶ୍ଚି ତ ଭାବରେ ମୁଁ ମୋର ବନ୍ଧୁ ଆଉ ପରିବାର ବର୍ଗଙ୍କ ସ ସହିତ ଯିବାକୁ ଚେଷ୍ଟା କରିବି। ତ ଆପଣ ୟା ଭିତରେ ଯୋଉଟା କହିଲେ କି ଆପଣ ଯାଇଥିଲେ ବୋଲି ତ ଛୋଟବେେଳେ ଆପଣ ଓଡିଶାରେ କୋଉ କୋଉ ଜାଗା ଯାଇଛନ୍ତି ଯେମିତି କିି ଆପଣ ଅ ଧରି ନିଅନ୍ତୁ ନନ୍ଦନକାନନ ହଉ। କି ଆପଣଅ-ଅ-ଅ ପୁରୀ ମନ୍ଦିର ହଉ କୋଣା ର୍କ ମନ୍ଦିର ହଉ କୋଉ କୋଉ ଜାଗା ସବୁ ଆପଣ ଯାଇଛନ୍ତି ତା ଭିତରେ
ଆଜ୍ଞା ଯେମିତି କି ଆପଣ ବି କହିଲେ କି ନନ୍ଦନକାନ ନନ୍ଦନକାନ ମୁଁ ଯାଇଛି କିନ୍ତୁ ମୋର ସେତେ ମନ ନାହିଁ। କିନ୍ତୁ ମୁଁ ଯାଇଛି ପୁରୀ ଯାଇଛି କୋଣାର୍କ ମନ୍ଦିର ଯାଇଛି ଆମର ସୂର୍ଯ୍ୟ ମନ୍ଦିର ଯୋଉ କୋଣାର୍କ ମନ୍ଦ୍ ମନ୍ଦିରରେ ଅଛନ୍ତି ତାଙ୍କୁ ବି ମାନେ ମୁଁ ଦର୍ଶନ କରୁଛି ଏବଂ ମୋ ଆପଣ ବି ଶୁଣିଥିବେ ଯେମିତି କିି ଅ ଲଙ୍ଗ ଲାଙ୍ଗୁଳା ନରସିଂହ ଦେବ ଯେମିତି ଆମକୁ କହିଥିଲେ ଯେ ଚଳ ଲଗେଇବା ପାଇଁ ବିଶୁ ମହାରାଣଙ୍କୁ ମାନେ ବାଧ୍ୟ ବୁଝିପାରିଲେ ଏବଂ ସେଇଠି ଯୋଉ ଜୀବନ ଦେଇଥିଲେ, ଆଜ୍ଞା।
ଆଜ୍ଞା ଏଇଟା ତ ଯୋଉ ଆପଣ ଯୋଉ କୋଣାର୍କ ମନ୍ଦିରର ଯୋଉ ଟା ଆପଣ ଗପ କହୁଛନ୍ତି ସେଇଟା ଟିକେ ଆପଣ ବିସ୍ତୃତ ଭାବରେ ବର୍ଣ୍ଣନା କଲେ ମୁଁ ବି ଟିକେ ଶୁଣିବାକୁ ଭଲ ଲାଗନ୍ତା ମୁଁ ବି ଟିକେ କିଛି ଜାଣିବାକୁ ପାଆନ୍ତି।
ନିଶ୍ଚୟ ତ ମୁଁ ପ୍ର ପ୍ରଥମେ ମୋର ଅନୁଭୂତିକୁ ଆପଣଙ୍କୁ ସେ ମାନେ ଶେୟାର କରିବା ପାଇଁ ଚାହିଁବି। ଯେହେତୁ ମାନେ ମୁଁ ଶୁଣିଥିଲି ଯେମିତି ଆମେ ବହିରେ ବି ପୁସ୍ତକରେ ବି ଆମେ ପଢିଛେ କି ମାନେ ସେଠି ସେ ତାଙ୍କର ଧରମା ନିଜର ଜୀବନ ଦାନ ଦେଇଥିଲା ତାଙ୍କ ନିଜ ବାରଶହ ମାନେ ଲ ଲୋକଙ୍କର ଜୀବନ ମାନେ ବଞ୍ଚେଇବା ପାଇଁ ଯାଇକିରି କିନ୍ତୁ ସେ ଯୋଉ ସମୁଦ୍ରରେ ମାନେ ନିଜ ଜୀବନ ଦେଇଥିଲା ଏବେ ଆପଣ ଦେଖିବେ ସେ ସମୁଦ୍ର ବହୁତ ମାନେ ଘୁଞ୍ଚି ଘୁଞ୍ଚି ଘୁଞ୍ଚି ଘୁଞ୍ଚି ପଛକୁ ଗଲାନି ମୁଁ ଦେଖି ସେଇଠି ବହୁତ ଆଶ୍ଚର୍ଯ୍ୟ କି ଯୋଉ ସମୁଦ୍ର ମାନେ କିନ୍ତୁ ସେଇଠି ସମସ୍ତଙ୍କୁ ଶୁଣିବାକୁ କୃପା ହେଇଛି କି ସେଇ ଦିନ ଆସିଲେ ସେ ସମୁଦ୍ର ପୁଣି ମାନେ ସମୁଦ୍ର। ସୂର୍ଯ୍ୟ ମନ୍ଦିର ମାନେ ପାଖକୁ ପୁଣି ଫେରିକି ଆସେ କିନ୍ତୁ ମୁଁ ଯାହା ଯେତ୍ ଦେଖିନି କିନ୍ତୁ ମୁଁ ଯେହେତୁ ଦେଖିଥିଲି ମୁଁ ଯୋଉ ଯାଇଥିଲି ଏଇ ଦି ବର୍ଷ କିମ୍ବା ତିନି ବର୍ଷ ତଳେ ତ ସେଇଠୁ ମୁଁ ଦେଖିବାକୁ ପାଇ ଏଇନେ ସମୁଦ୍ର ବହୁତ ଦୂରକୁ ମାନେ ଘୁଞ୍ଚିକି ପଳେଇଚି। ଗୋଟେ ଯଦି ମଣିଷ ଯଦି ସେ ଉପରେ ଡେଇଁବ ବି ମାନେ ସେ ସମୁଦ୍ରରେ ଯାଇ ପଡିବନି।
ଆଜ୍ଞା ଆପଣ ତ ଆପଣଙ୍କର ଯାହା ଜ୍ଞାନ ଥିଲା କୋଣାର୍କ ମନ୍ଦିର ଉ ପୁରା ଆପଣ ଯୋଉ କହିଲେ କାହିଁକିନା ମୁଁ ଯେତେ ଯାହା ଜାଣିଛି କାହିଁକିନା ଆପଣ ବି ସେଇ ମୁଁ ବି ସେଇ ସାହିତ୍ୟ ବହିରେ ହିଁ ଛୋଟବେଳେ ପଢିଥିଲି ଯାହା ଯେହେତୁ ଯେତେବେଳେ କୋଣାର୍କ ମନ୍ଦିର ହେଲା ତ ସେତେବେଳେ ଲାଙ୍ଗୁଳା ନରସ୍ ଦେଇଥିଲେ କି ବାରଶହ ବଢେଇଙ୍କୁ ଦେଇଥିଲେ। ଯେ କରିବା ପାଇଁ ତା ଭିତରୁ ମୁଖ୍ୟ ଥିଲେ ବିଶୁ ମହାରଣା ଆପଣ ଯେମିତିକି କହିଲେ ତ ବିଶୁ ମହାରଣା ଯେତେବେଳେ ଘରୁ ଆସ୍ ଅ ଘରୁ ଆସିଥିଲେ ତାଙ୍କର ଯିଏ ପୁଅ ଥିଲେ ତାଙ୍କୁ କେବେ ଦେଖିନଥିଲେ। ତ ସେଥିପାଇଁ ତାଙ୍କ ମା ଯେତେବେଳେ ତାଙ୍କୁ ପଠେଇଲେ କି ତାଙ୍କ ବାବାଙ୍କ ପାଖକୁ ଯିବା ପାଇଁ ଜିଦ୍ଦି କରିଥିଲେ ଯେତେବେଳେ ତାଙ୍କ ପୁଅ ଧରମା ତ ସେତେବେଳେ ତାଙ୍କୁ ବାଡି ବର କୋଳି ଦେଇ ତାଙ୍କ ମାଆ ପଠେଇଥିଲେ, ତ ବାଡି ବରକୋଳି ଦେଖି ବିଶୁ ମହାରଣା ତାଙ୍କୁ ଚ ଧରମାକୁ ଚିହ୍ନିପାରି ଥିଲେ ତ ଚିହ୍ନିଲା ପରେ ମୁଣ୍ଡି ଯୋଉ ଚୁଳି ରହୁ ଛି କୋଣାର୍କର ସେଇଟା ବାରଶହ ବଢେଇ କେହି ମାରି ପାରି ନଥିଲେ। ସେତେବେଳେ ଯେତେବେଳେ ଧରମା ଯାଇଥିଲେ ଆଜ୍ଞା। ଯୋଉଟା କି ଆପଣ କହିଲେ କି ଧରମା କରିକି ଦେଖେଇଥିଲା। ବହୁତ ସୁନ୍ଦର ଗପଟିଏ ଏଇଟା ଭଲ ଲାଗିଲା ବହୁତ ଆପଣଙ୍କ ସହିତ ଏ ସବୁ ଆଉ ଥରେ ସବୁ ମନେ ପକେଇ, ପୁରୁଣା ବେଳର ସ୍ମୃତି, ସେ ସାହିତ୍ୟ ବହିର ଗପ ସବୁ ଆଉ ସାହିତ୍ୟ ବହିର କିଛିଟା ଗପ ଆପଣଙ୍କର କିତ୍ କୋଉ କୋଉ ଗପ ସବୁ ମନେ ଅଛି ତା ବିଷୟରେ ଟିକେ କହିପାରିବେ?
ନିଶ୍ଚୟ ନିଶ୍ଚୟ। ଯେମିତି କିି ଆପଣ ଶୁଣ ଶୁଣି କେବେ ସାହିତ୍ୟ ବହିରେ ମାନେ ଆମର ଟୁଆଁଟୁଇଁ ଗପ
ଆଜ୍ଞା ଆଜ୍ଞା। ସେଇଟା ତ ସବୁ ଛୋଟବେଳେ ସମସ୍ତେ ତ ଛୋଟବେଳେ ସେଟା ଶୁଣିଚନ୍ତି, ନିଶ୍ଚିତ ଭାବରେ। ଆଉ କୋଉ କେଉଁ କେଉଁ ଗପ ସବୁ ଆପଣ ଶୁଣିଛନ୍ତି ସାହିତ୍ୟ ବହିରେ? ଯୋଉଟା କି ଆଜି ପର୍ଯ୍ୟନ୍ତ ଆପଣଙ୍କୁ ମନେ ପଡେ। ଆପଣଙ୍କର ସେ ଯୋଉ ଅ ଯୋଉ ମଧୁସୂଦନ ଦାସଙ୍କର ଗୋଟେ ଥିଲା ଗ-ଗପଟେ ଗପଟେ ନୁହେଁତ ଗୀତଟା ଥିଲା, ଗୀତଟିଏ ଥିଲେ, ଯାହାବି ମନେ ପଡୁଛି ମୋର ଯୋଉ ଛୋଟ ଆଜ୍ଞା ଆଜ୍ଞା। ଯାହା ହଉ ଆପଣ ବୁଝି ପାରିଲେ ବହୁତ ଖୁସି ଲାଗୁଛି। ସେ ଗୀତଟି ଆପଣଙ୍କୁ କେମତି କଣ ଲାଗେ?
ମତେ ବହୁତ ଭଲ ଲାଗେ ସେ ଗୀତ। ଏବେ ବି ମୋର ଟିକେ ଟିକେ ମନ ଅଛି ସମୟ ସିନା ବଢି ବଢି ମାନେ ବଦଳି ବଦଳି ଯାଉଛି ସମୟ କେବେ ବି ପଛକୁ ଫେରେନା, କିନ୍ତୁ କିଛି ଗୀତ ସ୍ମୃତି ହି, ଏସବୁ ମାନେ ଆମର ମାନେ ମନେ ପଡିଲେ ବହୁତ ଖୁସି ଲାଗେ ସେ ସବୁ ଶୁଣିବା ପାଇଁ। ତୁମ ପରି ଛୋଟ ଛୋଟ ପିଲାଟିଏ ଗାଁ ସାହାଳିର ସାଟ ସିଏ।
ଆଜ୍ଞା ଆଜ୍ଞା। ନିଶ୍ଚିତ ଭାବରେ ସେ ଗୀତ ବହୁତ ସୁନ୍ଦର ଲାଗେ। ଆଜି ବି ମନେ ପଡିଲେ ପିଲାବେଳର ସେ ସ୍ମୃତି ସବୁ ମନେ ପଡିଯାଏ ଆପଣଙ୍କ ସହିତ ପିଲାବେଳର ସ୍ମୃତି ସବୁ ମନେ ପକେଇ ବହୁତ ଖୁସି ଲାଗିଲା। ଯାହାହଉ ଏତେ ଦିନ ପରେ ଆଉ ଆପଣଙ୍କୁ କେମତି ଲାଗିଲା ପିଲା ବେଳର ସ୍ମୃତି ବ ସବୁ ମନେ ପକେଇ କିଛି ତା ବିଷୟରେ କହିବେ?
ଭଲ ଲାଗିଲା। ଆପଣଙ୍କ ସହିତ କଥା ହେଇକିରି ଏବଂ ଆପଣଙ୍କ ସହିତ ମାନେ ମୋ ପିଲା ବେଳର ସ୍ମୃ ତିକୁ ଟିକେ ମାନେ ଆପଣଙ୍କୁ ଜଣେଇକିରି, ମନ ଯୋଉ କହୁନାହାଁନ୍ତି କିଛି ହାଲକା ଲାଗେ ବୋଲି ବହୁତ ମାନେ